ପୁଣି କଣ ଖବର?
ହଁ ସବୁ ଭଲ। ଆଉ ଖିଆ ପିଆ ସଇଲାଣି?
ହଁ ଖୀଆ ପିଆ ସରିଲାଣି ଆଉ, ଆପଣ ଖାଇସାରିଲେଣି?
ହଁ ଆମେ ତ ଖାଇସାଇଲୁଣି, ଆଉ ଆଜିି କଣ ଏତେ ବିଳମ୍ବ ହେଇଗଲା?
ବିଳମ୍ବ କଣ ମୁଁ ଟିକେ ଶୁଣିଲି ଆପଣଙ୍କର ଦେହ ଅସୁସ୍ଥ ଥିଲା ସେଥିପାଇଁ ଟିକେ ମନ ସମ୍ଭାଳି ହେଲାନି, ସେଥିପାଇଁ ଏତେ ରାତିରେ ଟିକେ ଆପଣଙ୍କୁ ହଁ ବାଧା ଦେଲି ନିଦ୍ରାରେ, ଆଉ କଣ କରିଆ ମୁଁ ମନଟା କାଇଁ ଭଲ ଲାଗିଲାନି, ଶୁଣିଲି ଆପଣଙ୍କ ଦେହ ଭଲ ନଥିଲା।
ହଁ- ହଁ ପା ସେ ଟିକେ ଦେହଟା ଟିକେ ଖରାପ ହେଇଯାଇଥିଲା। ଆଉ
କଣ ପାଇଁ ଆପଣ କଣ ହେଇଥିଲା ଏମିତି?
ହେଇଥିଲା ବାନ୍ତି, ଝାଡ଼ା, ବାନ୍ତି ସେଇ ମୁଣ୍ଡ ବୁଲଉଥିଲା ।
ଆପଣଙ୍କର ଗ୍ୟାସ ସମସ୍ୟା ରହୁଛି କି?
ଆଜ୍ଞା ଆଜ୍ଞା ଠିକ୍ କହିଲେ। ଆମ ମତେ ତ ଆଗରୁ ନଥିଲା, ଏବେ ଟିକେ ସେମିତି ଲାଗୁଛି ଆଉ।
ଆପଣ ସକାଳୁ ଖାଉନାହାନ୍ତି କି?
କଣ କହିଲେ?
ମୁଁ କହିଲି ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ତ ଆପଣ ସକାଳେ ଖାଉନାହାନ୍ତି?
ସକାଳେ ଖାଉଚି ଯେ ହେଲେ ମୁଁ ସବୁବେଳେ ଚାହା ପିଇ ଦଉଚି। ତ ଚା ରୁ ଟିକେ ଗ୍ୟାସ୍ ହେଇଯାଉଚି। ଗ୍ୟାସ୍ ହେଇ ହେଇ ସେ
ଚାହା ପିଇବା ଦ୍ଵାରା ଆପଣଙ୍କ ଶରୀର ଅସୁ ସ୍ଥ ରହୁଚି। ମାନେ ଗ୍ୟାସ୍ ଜନିତ ସମସ୍ୟା ହଉଚି। ଆଚ୍ଛା। ନାଇଁ ମୁଁ ଭାବୁଥିଲି ଆପଣ ବୋଧେ ସକାଳୁ ଖାଲି ପେଟରେ କିଛି ଖାଉନାହାନ୍ତି ବୋଧେ। ସେଥିପାଇଁ ବହୁତ ସମୟ ମାନେ ବ୍ୟବଧାନ ରହିଯାଉଚି ବୋଲି ଆପଣଙ୍କ ଗ୍ୟାସ୍ ଜନିତ ସମସ୍ୟା ହଉଚି।
ନାଇଁ ସେଟା ଠି ଠିକ୍ ଯେ ମୁଁ ଯୋଉ ଯାଇଥିଲୁ ଆମେ ଟିକେ ବୁଲିବାକୁ ବାହାରକୁ ତ ସେତିକି ବେଳେ ମୋର ଖାଇବା ଟା ଏପଟ ସପଟ ଟିକେ ହେଇଗଲା। ଖାଇଲେନି ଭଲ ରେ। ତ ସେଇଠି ମୋତେ ଜ୍ଵର ଟା ଟିକେ ଆରମ୍ଭ
ଆମେ ଶିରିଡି ଯାଇଥିଲୁ ବୁଲିବାକୁ। ତ ସେଇଠି ଖାଦ୍ୟ ଏପଟ ସେପଟ ହେଇଗଲା ତ ସେ ଆ ଟିକେ ଜର ଥଣ୍ଡା ଲାଗି ରହିଲା। ସେ ଲାଗି ଲାଗି ଲାଗି ଲାଗି ଏଠି ଆସିକି ଟିକେ ବେଶି ହେଇଗଲା। ତ ଅବଶ୍ୟ କମି ଯାଇଚି। ତଥାପି କାଶ୍ ତ ରହୁଛି। ଆଉ ସେଇଠୁ ସବୁ ହଉଚି ମୁଣ୍ଡ ଫୁଣ୍ଡ ବୁଲଉଚି ଆଉ।
ଘରେ ଭଲ କଣ ଘରେ ବି ସମସ୍ତଙ୍କ ଦେହ ଖରାପ। ଆଉ ପାଣିପାଗ ତ ବଦଳୁଚି ମୁଁ ତ ନିଜେ ଝାଡା ହଉଚି ବାନ୍ତି ହଉଚି। ଆଉ ଔଷଧ ଖାଉଚି। ଆଉ ଔଷଧ ସେବନ କରିବା ଦ୍ଵାରା ଆଜି ଟିକେ ଉପଶମ ମିଳିଚି।
ଆପଣ ଘରେ ମୁଁ ଶୁଣିବାକୁ ପାଇଥିଲି କୁଆଡେ ଉଁ ସବୁ ସୋଫା ସେଟ୍ ଆଉ ସବୁ ଦଉଛନ୍ତି ଉପହାର।
ହଁ ଉପହାର କଣ ସେଇ ଆମର ପାଖରେ ଜଣେ ଭଉଣୀ ହେବେ ସେ ତାଙ୍କର ଯୋଉ ସାଙ୍ଗସାଥି ମାନେ ରହିଲେ, ତ ସାଙ୍ଗସା ଥି ମାନେ ସବୁ ମାନେ ସରକାରୀ ଚାକିରୀ କରିଛନ୍ତି। ବୁଝୁଛନ୍ତି ନା?
ଆଜ୍ଞା ଆଜ୍ଞା।
ସେମାନେ କିଛି ନିଜ ଆଡୁ ପୁଞ୍ଜି ଗଠନ କରି ସେମାନେ ତାଙ୍କର ସାଙ୍ଗ ଟିକେ ଅଳ୍ପ ପଇସା କମ ଅ
ନାଇଁ ସମସ୍ତେ ସରକାରୀ ଚାକିରି କରିଛନ୍ତି?
ଆଉ କିଛି କିଛି ବେସରକାରୀ କରିଛନ୍ତି। ବୁଝୁଛନ୍ତି ନା?
ତାହେଲେ ଆପଣଙ୍କ ଗାଁରେ ସବୁ ଡେଭଲପ୍ ମାନେ
ମତେ କରୁଚନ୍ତି।
ଉନ୍ନତି ନୁହଁ ଶୁଣନ୍ତୁ, ପଇସା ଥାଉ କି ନଥାଉ ସେଟା ହଉଚି ମଣିଷର ଚିନ୍ତାଧାରା ଉପରେ ନିର୍ଭର କରେ। ମୋ ପାଖରେ ଯଦି ପଚାଶ ଟଙ୍କା ଅଛି, ଯଦି ମୁଁ ପଚାଶ ଟଙ୍କାର ଜିନିଷ ଦେଇ ପାଇଲିି ଆଉ ଜଣଙ୍କ ପାଖରେ ଯଦି ଦୁଇଶହ ଟଙ୍କା ଅଛି ସେ ଦୁଇ ଟଙ୍କା ଦେଲା ତ ବଡ କିଏ ଦୁଇଶହ ବାଲା ବଡ ନୁହଁ ପଚାଶ ବାଲା ବଡ। ବୁଝୁଛନ୍ତି ନା ନାଇଁ? ସେମତି ତାଙ୍କର ମନ ବଡ। ସେମାନେ ତାଙ୍କ ସାଙ୍ଗକୁ ଚାହିଁଲେ କି ନାଇଁ ଆମେ ଆମ ସାଙ୍ଗର ବିବାଘର ତାଙ୍କ ଘରେ ଆମେ ଜଣେଇକି ଆମେ ତାକୁ ସୋଫା ଗୋଟେ ଦବୁ ଏଟା ଗୋଟେ ଅତ୍ୟନ୍ତ ଖୁସି ଖବର ଆଉ ଖୁସି କଥାବିି। ଆଉ ଆପଣ କଣ ଭାବୁଛନ୍ତି ଆପଣ ଆପଣଙ୍କ ସାଙ୍ଗ ବିବାଘରରେ ତାଙ୍କୁ ଉପହାର ଦେବେ ବୋଲି।
ଆମେ କିଛି ନାହିଁ ଆମେ ଯୋଉ ଘଣ୍ଟା ଦିଅନ୍ତି ସେଇଟା କେ ଘଣ୍ଟା ଦେଇଦବୁ। ସେ
ତା ହାତ
ନା ହାତ ଘଣ୍ଟା ନୁହେଁ ସେ ଯଉ
କାନ୍ଥରେ ସବୁ ଲଗାଯାଏ ଘଣ୍ଟା ତା ଦେହରେ ନିଜର ଗୋଟେ ଥାଏ ଫଟୋ।
ଓହୋ ଆପଣ ତାହେଲେ ଏବେକା ଯମାନାର ଯୋଉ ଘଣ୍ଟା କଣ କରିକି ଦେବେ କହୁଛନ୍ତି।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଭାଇ ମାନେ କଣ ଚିଲଉଥିଲେ ମୁଁ ଶୁଣିବାକୁ ପାରିଲି କି
ନ କଛନ୍ତି ଆପଣଙ୍କ ଘରକୁ।
ଆଜ୍ଞା ସେ ଏତେ ଜୋରେ ଚିଲୋଉଚନ୍ତି ଯେ ଏଠିକି ପୁରା ଶୁଭିଯାଉଛି ଆମ ଘରକୁ।
କାରଣ କଣ ମୁଁ ଜାଣିନି କାରଣ ମୁଁ ବି ମଧ୍ୟ ଖାଇବା ପରେ ଖୋଜୁଛନ୍ତି ନା। କଣ ତାଙ୍କ ଭିତରେ ହେଇଛି ସେଇଟା ମୁଁ ଜାଣିନି କିନ୍ତୁ ହାଉ ହାଉ ହଉଥିଲେ। ହେ ଛାଡ଼ ସେ କଥା ଛାଡ଼। ଆଉ ଆପଣ ଯୋଉ ଯାଇଥିଲେ ଶିରିଡି ଶିରିଡିର କିଛି ଅଭିଜ୍ଞତା ଆପଣ ମତେ ବି ଜଣେଇବେ କି?
ସେଠି ସବୁ ଭଲ ଅଛି ସେଠି ଅ ଅଙ୍ଗୁରୁ ବହୁତ ଶସ୍ତା ମିଳେ ପିଆଜ ଶସ୍ତା ମିଳେ ପିଆଜ ଏମିତି ଆମର ଏଇଠି ନା ନାଲି ପିଆଜ ରାଗ ପିଆଜ ସେଠି ତାଙ୍କର ମିଠା ପିଆଜ ଅଙ୍ଗୁରୁ ତାଙ୍କର ପାଞ୍ଚ ଟଙ୍କାରେ କେତେ ବିକିଲେ ଦେଇଦେବେ। ଆଉ ଏମିତି ବୁଲାବୁଲି ଭଲ ଚାଲିଛି ସେ ଶିରିଡିରେ ସାଇ ବାବାଙ୍କ ଉପରେ ମନ୍ଦିର ପରିବେଶଟା ସବୁ ହଁ।
ଆ ଆପଣ ଗୋଟେ କାମ କଲେନି ପଚାଶ ଟଙ୍କାରେ ଏକାଥରେ ନେଇକି ଆସିଥାନ୍ତେ ଆମ ପାଇଁ।
ପଚାଶଟଙ୍କାରେ ଆଣିଥିଲେ ଆମେ ବା ଟିକେ ବିଳମ୍ବ ହେଇଗଲା ଆସୁ ଆସୁ। ତ ବିଳ ବିଳମ୍ବ ହେଇଗଲେ ସେଇଗୁଡ଼ା ସବୁ କିସମୀସ୍ ହେଇଯିବ ଅଙ୍ଗୁରୁଗୁଡା।
ବ ସୋ ପଚିଯିବ ସେଗୁଡା ଭଗବାନ ଜାଣନ୍ତି ବୁଝୁଚନ୍ତି ନା।
ହୁଁ।
ଆଉ ଯୋଉ ଆପଣ ଯୋଉ ଆପଣଙ୍କୁ କାହିଁକି ଲାଗୁଛି କି ସେଠି ଅଙ୍ଗୁରୁ କେଜି ଏ ପାଞ୍ଚଟଙ୍କା କିନ୍ତୁ ଏଠି ଅଙ୍ଗୁର କେଜି ତିନିଶହଟଙ୍କା। କଣ ମାନେ ଏଇ ଯୋଉ ବ୍ୟବଧାନ କଣ ପାଇଁ?
ସେଠି ତ ଆମର ଯୁଆଡେ ଦିସିବ ଅଙ୍ଗୁର ଚାଷ ହୋଉଛି ଏଠି ଆମର କାଁ ଭାଁ କୋଉଠି ଅଙ୍ଗୁରୁଚାଷ ହଉଛି ସେଇମାନେ ଆଣିକି ବିକୁଛନ୍ତି।
ଏଠି ବି ଆମର ବାହାରୁ ମଗୋଉଛନ୍ତି ବାହାରୁ ମାନେ କୋଉଠୁ? ଓଡିଶା ଭିତରେ? ହେଲେ ମଗଉଛନ୍ତି ମଗେଇକିରି ବିକୁଛନ୍ତି ସେଠି ତାଙ୍କର ନିଜ ନିଜର ସବୁ ନିଜେ ନିଜେ ଚାଷ କରିକି ନିଜେ ନିଜେ ବିକୁଚନୀ ଯୁଆଡେ ଦେଖିବୁ ଅଙ୍ଗୁରୁ ହି ଅଙ୍ଗୁର।
ଆପଣଙ୍କ କହିବା କଥା ଯେ ଯୋଉ ଏତେ ବାଟ ଯୋଉ ପରିବହନ ହେଇକି ଯୋଉ ଆଉଛି। ସେଥିରେ ପଇସାର ମା ମାତ୍ରା ବଢିଯାଉଛି ଆପଣଙ୍କ କହିବାର ଅର୍ଥ ହଉଛି ଏଇଆ ବୁଝୁଛନ୍ତି।
ହୁଁ ଆଜ୍ଞା ଅଙ୍ଗୁର ଆମର ଏଠି ମିଳୁନି ନା ଏତେ ମିଳୁନି ଯେତିକି ମିଳୁଛି ସେମାନେ ସବୁ ଅଧିକ ରେଟ୍ କରିଦୋ
ହ ମାନେ ଆପଣ କହୁଛନ୍ତି ଯୋଉ ଜିନିଷର ଚାହିଦା ଅଧିକ ଆଉ ଉତ୍ପାଦନ କମ। ତାହେଲେ ସେଇ ଜିନିଷର ଅ କଣ ଦର ବି ବୃଦ୍ଧି ହଉଛି।
ଆଜ୍ଞା।
ତାର ବିପରୀତ ମୁ କି ସେଇଟା ତା ମାନେ ଯୋଉଟା ଆଁ ଉତ୍ପାଦନ ଅଧିକ ହଉଛି ଏବଂ ସୁଲ ସୁଲଭତା ସହିତ ମିଳିଯାଉଛି। ତାର ଦର କମ ରହୁଛି।
ହୁଁ।
ହୁଁ ନା ନାହିଁ? ହ୍ୟାଲୋ।
ଆଜ୍ଞା ଆଜ୍ଞା କୁହନ୍ତୁ।
ଆପଣଙ୍କୁ ବୋଧେ ଶୁଭୁ ନାହିଁ। ଶୁଭିଲା ଏବେ?
ନାଇଁ ଶୁ ହଁ ସୁବୁଚି ଶୁଭୁଚି।
ହଁ କଣ ଏଇଟା?
ଆଉ ଆପଣ କଣ କରୁଛନ୍ତି?
ମୁଁ ତ ଏଠି ବସିଛି। ପଢାପଢି ତ ମୋର ଆଉ କିଛି ନାହିଁ ମୁଁ ତ ପଢାପଢି ଛାଡି ଦେଇଛି ଜାଣିକି। ଆଉ ଆପଣ ଯୋଉ ଯାଇଥିଲେ ସିରିଡି। ସେ ସିରିଡି ଟା ଆମର ଭାରତର କୋଉ ରାଜ୍ୟରେ ଅଛି?
ଭାରତର ମହାରାଷ୍ଟ୍ର ରାଜ୍ୟରେ ଅଛି।
ହୁଁ।
ସେଠି ଆପଣଙ୍କୁ ବହୁତ ଜାଗା ଏମିତି ବୁଲିବେ ଆପଣ ଦିଟା ଜ୍ୟୋତିର୍ଲିିଙ୍ଗ ସେଇ ମୁଁ ପାଖା ପାଖିରେ ଦେଖିପାରିବି।
ଗୋଟିଏ ରାଜ୍ୟରେ ଆମେ ଦୁଇଟି ଜ୍ୟୋତିର୍ଲିଙ୍ଗ ଦେଖିପାରିବା।
ସେଇ ରାଜ୍ୟରେ ଦୁଇଟି ଜ୍ୟୋତିର୍ଲିଙ୍ଗ ଦେଖ
ଆପଣ ସେ ଜ୍ୟୋତିର୍ଲିଙ୍ଗ ଦେଖିଚନ୍ତୀ?
ଆମେ ସେ ଦିଟା ଜ୍ୟୋତିର୍ଲିଙ୍ଗ ଦେଖିଲୁ ଆଉ କିଛି ଦେଖିବାକୁ ପାଇନୁ ଆଉ ଭାବିଛୁ ଆଗକୁ ଯାଇକି ଦେଖିବାକୁ। ହେଲେ ସେ ସେଇତିକି ବେଳେ ଆମର ଦେହଟା ବି ଠିକ ରହିବା ଦରକାର।
ଆପଣଙ୍କର ବୋଧେ ସେ ଯୋଉ ଯାଇଥିଲେ ଯୋଉ ସିରିଡି। କୋଉ ମାଧ୍ୟ କୋଉ ମାଧ୍ୟମରେ ଯାଇଥିଲେ ରେଳ ମାଧ୍ୟମରେ ନା
ରେଳ ମାଧ୍ୟମରେ ଯାଇଥିଲୁ। ଆମର ଗଲୁ ଦୁଇ ଦିନ ଲାଗିଗଲା ଦୁଇ ଦିନ ମାନେ ଦେଢ ଦିନ ଲାଗିଗଲା। ଯେହେତୁ ତାର ସବୁ ସମୟ ଗୁଡ଼ା ର। ଅ ବିଳମ୍ବ ହୋଇ ହେଇକି ଯାଉଥିଲା ରହି ରହିକ ଯାଉଥିଲା।
ହଁ ଲୋକମାନଙ୍କୁ ଉଠେଇକି ନବ ପୁଣି ଛାଡିବ। ତ ସେଥିପାଇଁ ବିଳମ୍ବ ହୁଏ ହୁଁ।
ତ ସେଠି। ଉଡ଼ାଜାହାଜରେ ଯିବାକୁ ମାଧ୍ୟମରେ ଯାଇପାରିଥାନ୍ତୁ ହେଲେ ଗଲୁନି। କାରଣ ସେଠି ଏତେ ଭଲ ଭାବରେ ଉଡାଜାହାଜ ହେଇ କି ହେଇ।
ନାଇଁ ନାଇ ଭଲ ଭାବରେ ତ ଆପଣ କହୁଛନ୍ତି ସେଟା ଠିକ କଥା କିନ୍ତୁ ଯୋଉ ବର୍ଷା ଋତୁରେ ଯୋଉ ଟିକେ ଏଇ ଯୋଉ ଉଡାଜାହାଜରେ ଯିବା ଯାତାୟାତ କରିବାଟା ଟିକେ କାହିଁକି ସୁବିଧା ଜନକ ନୁହେଁ। ସୁବିଧା ଜନକ ନୁହେଁ ହଁ ଆପଣ ଯୋଉ ମାନେ ଯୋଉ କିଏଟା ନେଇଛନ୍ତି ମାନେ ରେଳରେ ଯୋଉ ଯିବ ନିଷ୍ପତି ଟା ନେଇଛନ୍ତି। ସେଇଟା ଅତ୍ୟନ୍ତ କଣ ନା ସୁଖମୟ। ଆଉ ଚିତା ଶୂନ୍ୟ ବୁଝୁଛନ୍ତି।
ଆଜ୍ଞା।
ହ ଆଉ ତମ ଆଉ ଲାଗୁଛି ତମ ଦେହ ବହୁତ ଅସୁସ୍ଥ। ତ ଆପଣ ବାରମ୍ବାର କାଶୁଛନ୍ତି ବି ଆ ତାହେଲେ ମୁଁ ରହୁଛି ଆପଣ ଶୋଇପଡନ୍ତୁ ଶୁଭରାତ୍ରି
ହଁ ହଁ ହଁ ଠିକ।